ହଁ ମ୍ୟାମ୍ କଣ କରୁଛନ୍ତି? ହଁ ନମସ୍କାର। କଣ କରୁଛନ୍ତି?
ହଁ ମୁଁ ଏଇ ଜଣେ ବନ୍ଧୁ ଙ୍କ ସହିତ କଥା ହଉଥିଲି ଆଉ। ଆଉ ଆପଣ?
ହଁ ମୁଁ ଭଲ ଅଛି।
ଆଜ୍ଞା-ଆଜ୍ଞା।
ମ୍ୟାଡ଼ମ୍ ମୁଁ କହୁଥିଲି କି ଆଜି ଟିକେ ଆପଣଙ୍କ ସହିତ ଅ ନାରୀ ଶିକ୍ଷା ବିଷୟରେ ଆଲୋଚନା କରିଥାନ୍ତି ବା କଥା ହେଇଥାନ୍ତି।
ହଁ। ନାରୀ ଏବେ ତ ଆଗ ଅପେକ୍ଷା ଏବେ ଟିକେ ମାନେ ଆଗୁକୁ ଗଲାଣି। ଆଗେ ଯେମିତି ଥିଲା ଆଗେ ତ ନାରୀ ମାନଙ୍କ ପାଇଁ ଏତେ ଉନ୍ନତି ନଥିଲା।
ଆଜ୍ଞା।
କୌଣସି ସୁବିଧା ବି ନଥିଲା ଏବେ ତ ନାହିଁ ଏବେ ତ ଆଗକୁ ଗଲେଣି ନାରୀ ମାନେ ତ ବହୁତ୍ ଆଗକୁ ଗଲେଣି କି ବହୁତ କିଛି କରିଲେଣି। ପୁରୁଷ ଙ୍କ ସହିତ ସମାଜରେ କାନ୍ଧ ମିଶେଇ ଚାଲିଲେଣି ଆପଣ କଣ ମତ ଦେବେ କହୁନାନ୍ତି?
ହଁ ମୁଁ କହୁଥିଲି କି ମ୍ୟାଡ଼ମ୍ ଦେଖନ୍ତୁ ଆପଣ ଯେମିତି କହିଲେ ନାରୀ ମାନେ ବହୁ ତ ଆଗକୁ ଗଲେଣି ସମାଜରେ ଏ ପୁରୁଷ ମାନଙ୍କ ସହିତ କାନ୍ଧ ମିଶେଇକି ଚାଲିଲେଣି। କିନ୍ତୁ ଦେଖନ୍ତୁ ଏମିତି ବି ଜାଗା ଅଛି ଗାଁ ଗହଳିରେ ଏ ଯୋଉଥିରେ କି ଘରେ-ଘରେ ଦେଖିବେ ଯୋଉମାନେ ରହିଲେ କି ଘରର ବଡ ଝିଅ ମାନେ ବିଶେଷ କରିକି ହେଲା କି ଦେଖିବେ ଯୋଉ ଜାଗାରେ ଭାଇ ଭଉଣୀ ମାନେ ତିନି ରରୁ ଚାରି ଜଣ ଥିବେ ଟିକେ ଅର୍ଥର ଅଭାବ ଥାଏ ଯୋଉ ଜାଗାରେ ବି ବେଶି ଆଜ୍ଞା ମଧ୍ୟବିତ୍ତ ଶ୍ରେଣୀରେ ହୁଅନ୍ତୁ ବା ଗରିବ ଶ୍ରେଣୀ ବି ମଧ୍ୟ ଆପଣ କହିପାରିବେ ଅର୍ଥର ଅଭାବ ଥିବ ସେଇ ଜାଗାରେ କହନ୍ତି କି? ଯୋଉ ମାନେ ଘରର ବଡ ଝିଅ ସେମାନେ ବିଶେଷ କରିକି ଶିକ୍ଷା ଲାଭରୁ ଟିକେ ବଞ୍ଚିତ ହେଇଥାନ୍ତି
ହଁ ସେମାନେ କେ ତାଙ୍କ ଇଚ୍ଛା କ ଟିକେ ବଳିଦାନ ଦିଅନ୍ତି ଆଉ କାହିଁକି ନା ଅନ୍ୟ ଭାଇ ଆପଣ ମାନେିକେ ଆଗକୁ ଯାଇପାରିବେ ସେ ଥିଲା କିି ଆଉ
ହଁ ଆ ଆପଣ କହିଲେ ସେ କିଛି କିଛି ଜାଗାରେ ଅନ୍ୟ ଭାଇ ଭଉଣୀ ମାନେ ଆଗକୁ ଯାଇପାରିବେ ବଞ୍ଚିତ ହୁଅନ୍ତି ତା ସହିତ କିଛି କିଛି ଜାଗା ମଧ୍ୟ ଅଛି ଯୋଉଠ କି ମାନେ ସେମାନଙ୍କର ଇଚ୍ଛା ଥାଏ କି ମଧ୍ୟ ପଇସାର ଅଭାବ ଥାଏ ତା ସହିତ ଉ କିଛି ଲୋକଙ୍କର ଚିନ୍ତା ଧାରା ଗୋଟେ ଥାଏ କଣ କହିଲେ ଯୋଉଟା କି ଘରର ବଡ ଝିଅ ଆମର ପଇସା ର ତା ସହିତ ଆମେ ଯଦି ଅଧିକ ପାଠ ପଢେଇବୁ ଗୋଟେ ଝିଅକୁ ଲୋକଙ୍କର ଏମିତି ମଧ୍ୟ ଚିନ୍ତାଧାରା ଅଛି ଯେ ଆମେ ଯେତେବେଳେ ଝିଅଟିକୁ ବିବାହ କରିବୁ ସେତେବେଳେ କଣ କି ଆମକୁୋଉଠିକ ଟେ ଅଧିକ ଦବାକୁ ପଡିବ ଦବାକୁ ପଡିବ ଯେମିତି କିି ଗୋଟେ ଗୋଟେ ଭଲ ବନ୍ଧୁ ବାନ୍ଧିବାକୁ ହେଲେ କୁହନ୍ତି ଆମକୁ
ଆଜ୍ଞା
ଅିକ ପଇସାର ଆବଶ୍ୟକ ଉ ବା ଝିଅଟି ଅଧିକ ପାଠ ପଢିଚ ମାନେ ତାକୁ ସେଇ ହିସାବ ରେ ଗୋଟେ ଜ୍ଆଇଁ ଖୋଜିବା ଆବଶ୍ୟକ ତ ସେ ଯୋଉ ଲୋକମାନଙ୍କର ଯୋଉ ଚିତା ଚିନ୍ତାଧାରା ରହିଛି ସେ ଚିନ୍ତାଧାରାକୁ ଆମେ କେମିତି ଦୂରେଇ ପାରିବା ଟିକେ ଆପଣ ସେ ବିଷୟରେ କୁହନ୍ତୁ
ହଁ ଏବେ ବି ତ କିଛି ଗାଁ ଅଛି ମାନେ ଯେତିକ ମାନେ ଗାଁ ଗହଳିରେ ପ୍ରାୟ ହେଲା ଏବେ ତ ଲୋକ ବହୁତ ତୁ ମାନେ ଆଗକୁ ଗଲେଣି କିଛି ତଥା ବିି ଗାଁ ଅଛି ଯୋଉମାନଙ୍କର ଚିନ୍ତାଧାରା ଏମିତି ନା କଣ ସେଠି ମୁଁ ତ ମତ ଦେବି କି ଝିଅ ମାନଙ୍କୁ ସବୁବେଳେ ମାନେ ଆଗକୁ ନବାକୁ ଚେଷ୍ଟା କରନ୍ତୁ
ହଁ ସରକାର ବି ଦେଖନ୍ତୁ ନା ସରକାର ବି ଝିଅ ମାନେ କେମିତି ଆଗକୁ ବଢିବେ ସେଥିପାଇଁ ବହୁତ ପ୍ରକାରର ଯୋଜନା ଆରମ୍ଭ କରିଛନ୍ତି ନାରୀ ମାନଙ୍କ ପାଇଁ କରିଛନ୍ତି କି ନାଇଁ
ବହୁତ ପ୍ରକାରର ହଁ ଯୋଜନା ସବୁ ବାହାରିଲାଣି ପାଠ ପଢିବା ଠୁ ନେଇକି ଛୋଟ ପିଲାଙ୍କର ମାନେ ଜନ୍ମ ହବା ଶିଶୁ ଜନ୍ମ କରିବା ଠାରୁ ନେଇକି ବାହାଘର ପର୍ଯ୍ୟନ୍ତ ଆମର ସବୁ ଏବେ
ସରକାର ସହାୟତା କରୁଛନ୍ତି ମଧ୍ୟ ତାପରେ ମ୍ୟାଡାମ ଦେଖନ୍ତୁ ନାରୀ ଶିକ୍ଷା ତ ଆପଣ କହିପାରିବେ ବା ସେଇ ପୁଅ ମାନେ ମଧ୍ୟ ଶିକ୍ଷା ଲାଭ କରିବା ପାଇଁ ସରକାର ତ ବହୁତ ପ୍ରକାର ସୁବିଧା ସହଯୋଗ କରୁଛନ୍ତି କରୁଛନ୍ତି କି ନାଇଁ
ହଁ ହଁ ନିଅତି
ଯେମିତି ଭାବରେ ଦେଖନ୍ତୁ ଗୋଟେ ଛୁଆ ଟେ ପାଠ ପଢିବାକୁ ହେଲେ ଏବେ ଦେଖନ୍ତୁ ବହି ଆମର ସ୍କୁଲ ବ୍ୟାଗ ହେଲା ଅ କି ସାଇକେଲ ହେଲା ସବୁ ପ୍ରକାର ଜିନିଷ ଯୋଗେଇ ଦଉନାହାନ୍ତି ସବ
ହଁ ହଁପଣ
ହଁ,
ଶହ ଖାତା ଫେନ ବହି ସବୁ ତ ସରକାର ଆଉ।
ଆଜ୍ଞା। ଆଜ୍ଞା।
ଗାଁ ରହିଯାଇଛି ଯଉ ମାନେ ଏବେ ବି
ମ୍ୟାଡ଼ାମ ଆପଣ ଟିକେ ବାହାରକୁ ଆସିବେ କି?
ହଁ, ହଁ ବାହାରେ ଅଛି।
ଆଜ୍ଞା। ଆଜ୍ଞା। ଆଉ ମ୍ୟାଡାମ ଆଉ ଗୋଟେ କଥା ଅଛି କି ଲୋକମାନେ ଯୋଉ ଏଇ ଚିନ୍ତାଧାରା ଟା କରୁଛନ୍ତି ନା ଯେ ଝିଅଟିଏ ସିଏ ପାଠ ପଢିକି କଣ କରିବ? ତାକୁ ବାହାଘର ବି କରିଦବା ଏମିତି ବି ଚିନ୍ତାଧାରା ରହୁଛି କି ନାଇଁ?
ଏମିତି ବି ଚିନ୍ତାଧାରା ମାନେ ଅଳ୍ପ ବୟସରେ ବିି ବିଭାଘର ମାନେ ବାହାଘର କରିଦଉଛନ୍ତି କେତେ ଅଛି
ଆଜ୍ଞା। ଆଜ୍ଞା। ଆଉ ଗୋଟେ କଥା ମ୍ୟାଡାମ ଦେଖନ୍ତୁ ଝିଅ ମାନେ ବାହାଘର ତ କରିଦେଉଛନ୍ତି ସେମାନେ ଟିକେ ସେ ବାପା ମାନେ ମାନେ ଟିକେ ଚିନ୍ତା କରିବା ଦରକାର ବା ସରକାର ବି ସେ ପ୍ରତି ଟିକେ ଧ୍ୟାନ ଦବା ଦରକାର ଯୋଉ ଲୋକମାନଙ୍କର ଏମିତି ଚିନ୍ତାଧାରା ରହୁଛି ସେମାନେ ବି ଗୋଟେ ଚିନ୍ତା କରିବା ଦରକାର ଯେମିତି ଆମର ଗୋଟେ କଥା ଅଛି ନାରି ଦୁଇ କୂଳକୁ ହି
ଦୁହିତା ଦୁଇ କୁଳକୁ ହିତା। ଆଜ୍ଞା।
ହଁ ସେଇଆ ଦୁହିତା ଦୁଇ କୁଳକୁ ହିତା ଠିକ କହିଲେ ଆପଣ ଯେମିତି ହଉଛି ଦୁହିତା ଦୁଇ କୂଳକୁ ହିତା।
ହୁଁ,।
କହିଲେ ଆପଣ ସେ ଯେମିତି ନାରୀ ଯଦି ଜଣେ ଶିକ୍ଷିତ ହଉଛି ନା? ଅ ଦୁଇଟି ପରିବାରକୁ ଶିକ୍ଷିତ କରୁଛି।
ହଁ, ନିହାତି।
କରୁଛି କି ନାଇଁ?
ଆଜ୍ଞା।
ନିହାତି ସେଇଟା ଧର ଦେଖନ୍ତୁ ଗୋଟେ ନାରୀ ଯଦି ଶିକ୍ଷା ଲାଭ କରୁଛି ସେ ସେଥିରୁ ଯଦି କିଛି ରୋଜଗାର କରୁଛି ବା ଅର୍ଥ ରାଶି ପାଉଛି ସେଇଟା ତାର ବିବାହ ପୂର୍ବରୁ ତାର ବାପା ମା ହେଲେ ତାଙ୍କର ଭାଇ ଭଉଣୀ ହେଲେ ସେମାନଙ୍କୁ ପାଠ ପଢିବାରେ ହେଇଥାଉ ବା ବାପା ମା ମାନଙ୍କୁ କିଛି ଠିକ ସହାୟତାରେ ମଧ୍ୟ।
ହଁ
କରୁଛନ୍ତି ତା ସହିତ ତ ବାହାଘର ସରିଲା ପରେ ମଧ୍ୟ ଶାଶୁଘର ଲୋକଙ୍କୁ ବି ସହାୟତା କରୁଛନ୍ତି। ଯେମିତି କିି ତାଙ୍କର ଉଁ ଆର୍ଥିକ ସହାୟତାଟା ଶାଶୁଘର ଲୋକମାନଙ୍କ ଙ୍କ ସହିତ ଲାଗୁଛି। ତା ସହିତ ଆପଣ କହିପାରିବେ, ଆଜ୍ଞା।
ଉଭୟଙ୍କ ପାଇଁ ଲାଗୁଛି ଆପଣ କହିଲେ ତା ସହିତ ଦେଖନ୍ତୁ ଯେପଟେ ନାରୀ ଯଦି ଶିକ୍ଷିତ ହଉଛି? ତାର ଯେତେବେଳେ ଗୋଟେ ପିଲାଟିଏ ଜନ୍ମ ହଉଛି ସେ ଉଁ ତାର ଉଁ ଶିକ୍ଷା ଦାନ ବି ହଁ ଆପଣ ଗୋଟେ ବହୁତ ଭଲ କଥାଟେ କହିଲେ, ହେଲା କି? ନାରୀ ତାକୁ ଶିକ୍ଷାଦାନ ଦେଇ ପାରୁଛି, ତାର ଭବିଷ୍ୟତ ପାଇଁ ମାନେ ଯୋଉଟା କୁହନ୍ତି ଉଜ୍ଜଳ ଭବିଷ୍ୟତ ଗୋଟେ ଛୁଆଟି ର ଗଢିବା ନିମନ୍ତେ। ଏ କିଛି ଆର୍ଥିକ ରାଶି। ସେ ଭବିଷ୍ୟତ ପାଇଁ ପୁଞ୍ଜି କରିକି ଯୋଉଟା କୁହନ୍ତି ବା ନିବେଶ କରିକି। ସେଟାକୁ ମଧ୍ୟ ବି ରଖୁଛି ହେଲା କିି? ତ ନାରୀ ଶିକ୍ଷାଟା ନିହାତି ଆବଶ୍ୟକ।
ହଁ ହଁ ନିହାତି ନାରୀ ଶିକ୍ଷିତ ହେଲେ ହିଁ ମାନେ ପରି ପରିବାର ଶିକ୍ଷିତ ହେବେ। ପରିବାର ଶିକ୍ଷିତ ହେଲେ ତ ଆପଣଙ୍କର ଗାଁ ଶିକ୍ଷିତ ହବ ଆଉ ଗାଁ
ଗାଁ ଶିକ୍ଷିତ ହେଲେ ଦେଶ ମଧ୍ୟ ଶିକ୍ଷିତ ହବ।
ନାରୀ ସବୁ ର ଆଜ୍ଞା। ଧନ୍ୟବାଦ।
ଆଜ୍ଞା ଆଜ୍ଞା ମ୍ୟାଡାମ ହଁ ମୁଁ ଆଉ ଗୋଟେ କଥା କହିଲି କି?
କୁହନ୍ତୁ।
ନାରୀର ବିଭିନ୍ନ ପ୍ରକାର ରୂପ ରହିଛି। ଯେତିକି ଆପଣ ହୁଅନ୍ତୁ।
ଆଜ୍ଞା।
ନାରୀ ଗୋଟେ ଛୋଟ ରୁ ଯେମତି ଛୋଟ ଝିଅଟିଏ ହଉଛି। ଉ ତାପରେ ବଡ ହେଇକି ସେ ବାପା ମାଙ୍କର ଗୋଟେ ଉ ଆପଣ ଗେହ୍ଲି ଝିଅ ବୋଲି କହିପାରନ୍ତୁ କି ଭାଇ ଭଉଣୀଙ୍କର ଗୋଟେ ଗେହ୍ଲି ଭଉଣୀ ବି ହଉଛି।
ହଁ ନିହାତି।
ଆଉ କୁହନ୍ତୁ କି ତା ସହିତ ଅ ଗୋଟେ ଯେମିତି ଅଛି କଥାରେ ନାରୀ ହଉଛି ଜାୟା ଜନନୀ ଭଗିନୀ ଜୀତି ମୁଁ ତାକୁ ପୁରା କହିଲି ଗଲି ଭଉଣୀ ହେଲା ସେମିତି ମା ବି ହଉଛି ଭବିଷ୍ୟତରେ ସେଟାକୁ ସେ କଣ ବାହା ହେଇ କି ଗୋଟେ ଭଲ ବୋହୂ ବି ହଉଛି। ପୁଣି ସମୟ ପରିଧି କ୍ରମେ ଯୋଉଟା କି ସମୟ କୁହନ୍ତି ଆମର ଟିକେ ବୟସ ବଢିଗଲେ ସେ ଗୋଟେ ଶାଶୁରେ ବି ପରିଣତ ହଉଛି ହଉଛି କି ନାଇଁ? ଆଜ୍ଞା ତାପରେ ସେଇଟା କୁହନ୍ତି କି ଆପଣ କହିଲେ ଜେଜେମା। ଯଦି ଗୋଟେ ନାରୀ ସେମିତି ଶିକ୍ଷା ଲାଭ କରିଥିବ। ସେ ଯେତେଟା ତାର ରୂପ ଯୋଉଟା କହିଲେ କି ଗତି କରୁଛି ଦେଇ ଦେଇକିଣି ଆଜ୍ଞା। ମତି କରୁଛି। ସେ ଯଦି ଉଚ୍ଚ ଶିକ୍ଷା ଲାଭ କରିଥିବ ବା ଗୋଟେ ଭଲ ମଣିଷ ହ ରୁ ପରେ ପରିଗଣିତ ହେଇଥିବ ତାର ଯେତୋଟି ପରିଧି ରହିଲା ବା ଜେଟ କୁହନ୍ତୁ ଜାୟା ଜନନୀ ଭଗିନୀ ଯେତେଟି ରହିଲା। ବା ଶାଶୁ ଆପଣ ଯେମିତି କହିଲେ ଯେଯେ ମା ହଉ ସମସ୍ତ ଙ୍କୁ ନିଜେ ଶିକ୍ଷା ଲାଭ କରିବା ସହିତ ସେମାନଙ୍କୁ ମଧ୍ୟ ଶିକ୍ଷା ଦାନ କରିପାରିବ। ତାପରେ ଆପଣ ଦେଖନ୍ତୁ ନା ନାରୀ ଶିକ୍ଷ ଶିକ୍ଷା ଶିକ୍ଷା ଗୋଟେ ଏମିତି ଜିନିଷ ନା ଯୋଉଟା କି କେହି ଚୋରି କରିକି ନେଇ ପାରିବେନି।
ନାଇଁ ସେଟା ନିଜ ତାକୁ କେହି ଭାଗ କରିପାରିବେନି। କି କେହି ଚୋରି କରିପାରିବେ କିଛି କରିପାରିବନି ସେଟା ନିଜ ପାଖରେ ହିଁ ରହିଲା।
ହଁ ହଁ କେହି ବାଣ୍ଟିଲ ମଧ୍ୟ ସରିବନି। କି ଚୋରି କଲେ ମଧ୍ୟ ସ ସ ଚୋରି ହେଲେ ମଧ୍ୟ ସରିବନି ଯାହା କଲେ ବି ସରିବନି। ତେଣୁ କରି ନାରୀ ଶିକ୍ଷା ହଉ। ବା ସମାଜ ଉଗ୍ରଗତିଶୀଳରେ ବି ହଉସି ଶିକ୍ଷାର ଆବଶ୍ୟକତା ମଧ୍ୟ ବହୁତ ଆବଶ୍ୟକ ଅଛି।
ମୁଁ କହିଲି କି ବହୁତ ଗୋଟେ ଭଲ ପଦଟି ଆପଣ କହିଲେ ଯୋଉଟା କେ ଭାଗ ହେଇପାରିବନି। ମଝିରେ କହିଲେ କି ବାଣ୍ଟିଲେ ସରିବନି ଏଇଟା ଗୋଟେ ବହୁତ ଭଲ ପଏଣ୍ଟଟି। ଯାହା ହଉ। ଶୁଣିକି ନା ମତେ ବହୁତ ଖୁସି ଲାଗିଲା।
ହୁଁ ହୁଁ।
ହେଲା କି।
ଆଉ ମ୍ୟାଡ଼ାମ ମୁ କହିଲି କି ଆପଣ ଆଉ ନାରୀ ଶିକ୍ଷା ବିଷୟରେ କଣ କହିବେ କି?
ହଁ ନାରୀ ତ ମୁଁ ତ ଏଇଆ କହିବି ନାରୀ ଆଗକୁ ଗଲେ ହିଁ ଦେଶ ଆଗକୁ ଯିବ ଆଉ
ଆଜ୍ଞା ଆଜ୍ଞା, ହଉ ମ୍ୟାଡ଼ାମ ମୁଁ ଆପଣଙ୍କ ସହିତ କଥା ହେଇକି
ଆଜ୍ଞା।
ଆଜ୍ଞା।
ମୁଁ ଆପଣଙ୍କ ସହିତ କଥା ହେଇକି ମତେ ବହୁତ ଖୁସି ଲାଗିଲା। ମୁଁ ଏବେ କଲ ଟିକୁ ରଖୁଛି ଆପ ମୋ ତରଫରୁ ଠିକ ଅଛି। ଆଉ ସମୟ ପାଇଲେ ଆପଣଙ୍କ ସହିତ ନିଶ୍ଚିନ୍ତ କେବେ କଥା ହେବି।
ହଁ ହଁ ସମୟ ପାଇଲେ କଥା ହେବେ।
ଆଜ୍ଞା ଆପଣ ରଖିଦିଅନ୍ତୁ କଲ୍ ଟି।
ଆଜ୍ଞା।